ଫ୍ରି ଅଛନ୍ତି ନାଁ ବ୍ୟସ୍ତ ଅଛନ୍ତି?
ହଁ ଆପଣଙ୍କ ପାଇଁ ତ, ସଦାବେଳେ ଫ୍ରି ହିଁ ରହିବି। ବ୍ୟସ୍ତ ତ ମୁଁ କେବେ ହେଇପାରିବିନି। ଆଉ ଏମିତି ବାହାରୁ ତୁଲି ଟିକେ ବାହାରୁକୁ ଯିବା ପାଇଁ ଆପଣଙ୍କ କଲ ଆସିବାରୁ ଆ ମୁଁ ରହିଗଲି ଆଉ ଆପଣଙ୍କ କ ଥା ବି ମନେ ପଡ଼ିଲା। କୁହନ୍ତୁ କ କଁ କରୁଥୁଲେ?
ଆପଣ ନହେଲେ ଯାଆନ୍ତୁ। ଆପଣ ଆସିଲେ ଆମେ କଥା ହବା।
ନାଇଁ, ନାଇଁ। ଏବେ ତ ଆପଣଙ୍କ କଥା ମନେ ପୁଡିଲା। ତ ଆପଣ କୁହନ୍ତୁ। ଆମେ କିଛି ସମୟ କଥା ହେଇଯିବା। ତାପରେ ଆମେ ମୁଁ ବାହାରୁକୁ ଯିବି ବୋଲି ଭାବିଛି।
କୁଆଡ଼େ ଯାଇଥାନ୍ତି କି ଆପଣ?
ମୁଁ ଯାଇଥାନ୍ତି ଏମିତି ଏ ଏଇଗାଁ ଆସିକି କଣ କହୁଥୁଲି ଏମିତି ଟିକଟ କରିବାକୁ ଯାଇଥାନ୍ତି ବାହାରୁକୁ ଟିକେ ଯିବି ତ। ବୁଲିବାକୁ। ଟିକଟ କରିବା କୁ ଯାଇଥାନ୍ତି। ଏମିତି ପୁରୀ, କଟକ ଆଉ ଭୁବନେଶ୍ୱର ଆଡ଼େ ଟିକେ ଯାଇଥାନ୍ତି।
ତ ଏମିତି ଟିକଟ କରିବିକୁ ଯାଇଥାନ୍ତି ଆଉ ବୋଲି ବାହାରିଥିଲି ଆଉ। ରେଳ ଷ୍ଟେସନକୁ।
ଓ ଆଚ୍ଛା। ଆପଣଙ୍କୁୁ କଣ ଡିଷ୍ଟର୍ବ କରିବା ପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି।
ନାଇଁ ନାଇଁ ସେମିତି କୁହନ୍ତୁନି। ଅମ୍ ଆପଣ ବି ଫୋ ଫୋନ୍ କଲେ। ଯାହା ଫଳରେ ମତେ ବହୁତ ଭଲ ଲାଗିଲା। ଆଉ କୁହନ୍ତୁ କଣ କଣ କରୁଥିଲେ?
ଆଜ୍ଞା।
ଏଇଠି ମୁଁ ବସିଥିଲ୍
ଆଚ୍ଛା। ଠିକ ଅଛି ମୁଁ ଭାବୁଥିଲି ଆମର ପୁରୀ ଆଡେ ଟିକେ ବୁଲିକି ଯିବି ବୁଲିବାକୁ ଆସିବୁ ବୋଲି। ଆଉ ଭୁବନେଶ୍ଵର ଆଡେ ବି, ବୁଲିବାକୁ ଆସିବୁ ବୋଲି। ଉଁ ଶୁଣିପାରିଲେ। ହାଲୋ।
ଆଗ୍
ଆଜ୍ଞା ଆପଣଙ୍କ ସ
ଏବେ ଶୁଭା ଯାଉଛି। ହୁଁ। କଣ କହିଲେ?